କଣ ସବୁ ଚାଲିଛି।
ଚାଲି। ମୁବା ଏଇଠି ବସିଛି ଆଉ।
ଏ ସବୁ ହଉଛି କୋଉଠି ଗାଁ ରେ।
ରଜ ମହୋତ୍ସବ ନାଇଁ କୋଣାର୍କରେ ହଉଥିବ ରଜ ମହୋତ୍ସବ। କୋଣାର୍କରେ ରଜ ହଉଥିବ। ହଁ ହଉଥିବ କଣ ମୁଁ ଦେଖିନି ତ ଏତେ ସଜବଜ ଆମେ ଏପଟ ପଟ ପଳେଇ ଆସିଲୁ ହଉଥିବ କୋଉଠି ମୁଁ ଯାଇନି କାଲି
ନାଇ ଗାଁ ରେ ସବୁ ଦୋଳି ଫୋଳି ଲାଗେ ନା
ପଟେ ଲାଗିଛି ନା ମାଉସୀ ଘଠି ଗୋଟେକେ ଲାଗିଛି।
ହଁ ମୁଁ ଛୋଟ ବଟ ବାଉଁଶ ଦୋଳିରେ ଦୋଳି ଖେଳିଛି
ମୁଁ ଉ ଫାର୍ଷ୍ଟ ଟାଇମ୍ ଖେଲିଥଲି ଯେବେ ଗାଁ କ୍
ବାଉଁଶ ଦୋଳିରେ ଖାଲି କଟର ମଟର ହବ କଟ କଟ, କାଲି କଣ କାଲି କଣ ସବୁ ସବୁ ହବ ମାନେ ରଜ ସ୍ପେସିଆଲ୍
ହଁ ଜ୍ ସେ ସେ ଇଟିଲି ପିଠା ହବ୍ ପୋଡ଼ ପିଠା ମାଉସୀ ଘର ଖାନ୍ତିନି ରବାରେ
ହଁ ହଁ। ପୁଣି କେବେ ଖାଇବ।
ହଁ ଏ ବୁଧବାର ଦିନ କଣ କହୁଥିଲେ ଭୋଜି କରିବେ ବୋଲି ଭଉଣୀ ମାନେ ସବୁ। ଏମିତି ଲିଟିଲ୍ ଦିଦି ତାପରେ
ବୁଧବାର କେତ୍ ତାରିକ୍ କି?
ସେଇ ସତର ତାରିଖ। ଆମେ ତ ଗୁରୁବାର ଦିନ ଅଛ ବୁ ଭୁବନେଶ୍ୱର ଯିବୁ।
ଆଚ୍ଛା ଅ ହଁ ସ୍କୁଲ ଫିଟି ଯିବ।
ହଁ ସ୍କୁଲ ଫିଟିଯିବ ସିଏ ଥୋଡି ସ୍କୁଲ ଯାଉଛି ନା ମୁଁ ସ୍କୁଲ ଯାଉଛି ମାମା
ନାଇଁ ନାଇଁ ମାମା ଯିବ ବାବୁ ଯିବ କି ନାଇଁ ଠିକ ନାଇଁ ମାମା ତ ଯାହାହେଲେ ବି ଯିବ।
ହଁ ଆମର ତ ଯାହା ହେଲେ ବି ଯିବ ସେ ଯାହା ହଉ।
ହୁଁ ହେଇ ଏ ଏକୁଟିଆ ହଇରାଣ ହବ। ହଁ ଏଡାଣ କଣ ହଁ ତଳେ ରୋଷେଇ ହଉଛି ଖାଇବ।
ହଁ
ଆମର କାଲି ସେମାନେ ପାର୍କ ଯାଇଛନ୍ତି ସେମାନେ ନା ଆସି ନାହାନ୍ତି। ସେମାନେ ଆଇଜି ପାର୍କ ଯାଇଥିବେ। ମାର୍କେଟ ବିଲ୍ଡିଂ ପାଖରେ, ହଁ ସେଠି ଟିକେ ବଡ଼ ସ୍ଲାଇଡିଙ୍ଗ ଅଛି ତ ଆଜି ଆମର କଣ ସନ୍ତୁଳା ହବ।
ସନ୍ତୁଳା, ଆଉ କାଲି କଣ ସ୍ପେସିଆଲ୍ ରଜ ପହିଲି ରଜ ସ୍ପେସିଆଲ୍।
ମଟନ୍।
ମଟନ ମୋ ପାଇଁ ଟିକେ ରଖିଦେଇଥିବ ହେ ମୁଁ ଗଲେ ଶୁକ୍ରବାର ଦିନ ଖାଇବି।
ରଖା ରଖି ସିଷ୍ଟମ ନାହିଁ। ଅଳ୍ପ ଆସିବ ବେଶୀ ଆସିବନି କେହି ତ ନାହାନ୍ତି। ଦିସା ତ କାଲି ଖାଇ ଦେଇଛି। ଜେଜେ କହୁିଲଥିଲେ ଦିଶା ପାଇଁ ଦବାକୁ ଦିଶା କାଲି ଖାଇଦେଇଛି।
ହଁ ତମ ଝିଅ ତ ତ ଏତେ ଏତେ ଆଇଁଷ ଖାଇଦିଏ ନା
ସିଏ କୋଉ ଖାଏ ଯେ
ସେଇ କଥା ବା ସେ କଥା ତ କହିଲି ସେ କଥା ତ କହୁଛି ଦିଶା ତ ଏତେ ଏତେ ଦିଶା ତ ହଁ କାଳେ ଖାଇ ଖାଇକି ତମେ ଟିକେ, ଦାଦା ଟିକେ, ମା ଟିକେ, ଜେଜେ ଟିକେ ଦିସା କଣ ଡୁଡୁ, ଗୁନୁ, ବାବୁ, ବାବା ହେତିକି ମୁଁ
ତ ଆମର ବେଶୀ ଆସିବନି ତୁ ସେଠି ଖାଇବୁନି କି?
କେତେ କେଜି ଆସିବ?
କେତେ କେଜି ନାାଇଁ ମାତ୍ର କିଲେ ଆସିବ।
ସେ କେଜି ତ ହେଇଗଲା ନା।
ହଁ ଦି ଟାଇମ ଖାଇଦେବେ ଆଉ ମାମାଲି ଟିକେ ଖାଇବ ଖାଏନି ଯେ ଟିକେ ନାକୁ ଜଳ ଫୋଳ ନେଇକି ଖାଇବ ଆଉ ଆଉ ମାଉସୀ କଣ କରୁଛି?
ପୋଡ ପିଠା ବସିଛି ଦେଖୁଛନ୍ତି କଣ ହେଲା କେତେ କଣ ହେଲା ନାନୀ ଏଠି ବସିକି କଟା କଟି କରୁଛି। ସେ ଯୋଉ ପାଗ ହବ ମୁଢିର ପାଗ ଖାଇବୁ ମଉସମ ମୁଢି ମୁଢି ମିକ୍ସଚର ପିଆଜ ପାଗ କରନ୍ତିନି ସେଇ ସେଇଟା ହବ ମଉସା ଆମେ ସବୁ ଖାଇବୁ ଆଉ।
ଜହ୍ନିଟା ସେଇଠି
ହୁଁ ଜେଜେମା
ମା ସେପଟେ ଥିବେ।
ଟିଭିି ଦେଖିଚି।
ହଁ। ଆମର ଟ ଏ ଗୋଟେ ପ୍ରୋଜେକ୍ଟ କରିବୁ ଯେ
କି ପ୍ରୋଜେକ୍ଟ?
ସେ ଡୁଡୁର ଗୋଟେ କଣ ଗୋଟେ ମ୍ୟାଥ ର ପ୍ରୋଜେକ୍ଟ
ହଁ ଯେ କଣ ପ୍ରୋଜେକ୍ଟ କଣଟା ଦିଆହେଇଚି ଯେ
ଦିଆହେଇଚି ମ୍ୟାଥର ଯୋଉ ହଣ୍ଡଡ୍ରେଡ ଟେନସ୍ ୱାନସ ର କେମିତି କଣ କରିବା ଦରକାର। ସେ ଆସୁ ଟିକେ ମିଶିକି କରିଦବ ଅଛି। ହଁ ହଣ୍ଡ୍ରେଡ ଟେନ୍ସ ୱାନସ ଏମତି
ଓହୋ ଗୁନୁ ର ଦିଆ ହେଇନି।
ଗୁନାର କରିଆ ଏବେ ତ ସ୍କୁଲ ଅଛି ଆସେ। କରିଆ ଆଉ ଆମର ଟିକେ ଲାଷ୍ଟ ମୋମେଣ୍ଟ ଲେଖା ଲେଖି ସବୁ ସରିଗଲାଣି ଖାଲି ସେଇ ହବ ଯୋଉ ପ୍ରୋଜେକଟ ୱାରକ୍ ଟା ହିଁ। ଟେନସନ।
ପ୍ରୋଜେକ୍ଟ ତ ସବୁ ଟିଚର ମାନେ ବା ବାପା ମା ପାଇଁ ଦିଅନ୍ତି ନା ଥୋଡି ଷ୍ଟୁଡେନ ପାଇଁ ଦିଅନ୍ତି।
ହଁ ଷ୍ଟୁଡେଣ୍ଟ ମାନେ କରନ୍ତିନି। କରିପାରିବେନି ଛୋଟ ଛୁଆ କଣ କରିପାରିବେ। ବିଷୟ ବି ଗୋଟେ ଅଛି ଆଜି ବାବୁର ଗୋଟେ ପ୍ରୋଜେକ୍ଟ ରେ ଇଏ ଦେଇଦେଲା।
କଣ କିଏ ଦେଇଥିଲା?
ଆସି କରିକି ଦେଇଦେଲା। ଆସି କରିକି
ଡୁଡୁର। ଫୋନ ଟା।
ତାର ଥର୍ମୋମିଟର ପାଇଁ ଦିଟା ଗ୍ଲାସ ଥର୍ମୋମିଟର ପୁରେଇ ତାଙ୍କୁ ଟେମ୍ପରେଚର ଦେଖି ତିରିଶ ମିନିଟ ପରେ ସବୁ ଦେଇଦେଲା ସି
ଓହୋ ଏମିତି ବି ଗୋଟେ ତମର ତାଙ୍କର ପ୍ରୋଜେକଟ ଦିଆହେଇଥିଲା କି?
ହଁ ପୁଣି ଆଉ ଗୋଟେ କହିଚନ୍ତି ଗୁନାର ଗୋଟେ ସ ଡେଇରେ। ଦାନା ପକେଇବ ଚି ଚିଡିଆ ସବୁ ଆସିକି ଯୋଉ ସବୁ ମାନେ ପକ୍ଷୀ ମାନେ ଆସିକି ସେଇଥିରେ ଇଏ କରିବେ ଏଗୁଡାକ କିଏ କରିବ ଏ
ମାନେ କୋ ଫଟୋ ଉଠ ଠି
ହଁ ତାକୁ ଫଟୋ ଉଠେଇକି କପିରେ ଲଗା
ଏମିତି ପ୍ରୋଜେକ୍ଟ କେମିତୀ ଦିଅନ୍ତି ଯେ? କେମିତି ହବ ଛୋଟ ଛୁଆଙ୍କୁ ଦେଖିକି ଛୋଟ ଛୁଆଙ୍କୁ ନର୍ମାଲ କଣ କପି ପେଷ୍ଟ ଯେଉଁ ଥାଏ ଗୋଟେ ଗୋଟେ ମାନେ କି ବାର୍ ମାନଙ୍କର ସେଇଗୁଡାକ ସବୁ ଲଗେଇବାକୁ।
ଆଟସ କୁ ଟ୍ରାଣ୍ଡିସ୍ନାଲ କେମ ତା ବିଷୟରେ ଲେଖିବ ଯେ କେମିତି କଣ କରିବ ମୁଁ ଜାଣିନି? ମ୍ୟାରିଟାଲ ଆଡସ୍
ଏ କଣ୍ଡା
ଜୁଡୋ ଆଉ ଏଗୁଡା ସବୁ ହଉଛି ମ୍ୟ ଟଲାର୍ ହଁ
ଓହୋ ହଁ ହଁ। ଦିଶକୁଛି ଆସ ଆସ କୁ କୋନ କରିଦବ ଦିଶାର ଆସିକି ଗୁଡ଼ି ଦିଦିଙ୍କୁ
ନାଇଁ ତାର ପ୍ରିଣ୍ଟ ଆଉଟ୍ କାଢିବାକୁ ପଡିବ ବା
ଓହୋ ପ୍ରିଣ୍ଟ ଆଉଟ୍ କାଢେଇବ
ହଁ ପ୍ରିଣ୍ଟଆଟ କରିବା ପରେ ଟ୍ରାଡିସନାଲ ଗେମ ଏଗୁଡା ସବୁ ପ୍ରିଣ୍ଟାଆଉଟ୍ ବାହାର୍ କରିବାକୁ ପଡିବ।
ପ୍ରିଣ୍ଟ ଆଉଟ୍ ଅଛି ସେମ କ ଲେଖା ଲେଖାତ ସାରିଦେଇଥାନ୍ତି ହଁ
ଆଉ କଣ କେତେ ବଳ ତମର ଡ୍ରେସ୍ ହେଇଛି?
ମର ତିନିହଳ ହେଇଛି।
କାଲିଠୁ ପିନ୍ଧିବ ନା
ହଁ କାଲିଟି ପିନ୍ଧା ଆଜି ସବୁ ଆସିକି ମୁଣ୍ଡ ସଫା କରି ଗାଧେଇକି ଆଗ ଖାଇ ନାଇଁ ମେହେନ୍ଦୀ ଏ ପର୍ଯ୍ୟ ପକେଇ ଆ ରେଖା ଦିଦି ଆସିବେ କହିଥିଲେ ତି ଘରକୁ
ମେହେନ୍ଦୀ ଆଉ ପକେଇତେ ଇଚ୍ଛା ହେଉନି।
ମେହେନ୍ଦୀ ପକେଇବା ପାଇଁ ଗୋଟେ ପେସେନ୍ସ ଦରକାର।
ହଁ ନାଇଁ ସତରେ ଇଚ୍ଛା ହଉନି। ମାନେ ଗୋଟେ ଗୋଟେ ବେଳେ ବେଳେ ମୁଡ ଥାଏ ସେମିତି ପକେଇଦବ। କିନ୍ତୁ ଏମିତି ନର୍ମାଲି ହେଇଛି।
ନା ନା ଯଦି କହିବ କଣ ତାର ପକେଇଦେବି ମୋର କଣ ମୋର ପକେଇଦେବି ଦେଖି ଯାଇକି ଆଉ
ହଁ।
ଅଛି ଦେଖା ଦେଖି ନ ଆସିଲେ ତ ନହଲେ ନାଇଁ ଖା ପକେଇବେ। ଆମେ ସେ ଆର୍ଟିଷ୍ଟକୁ ହିଁ ଅନେଇକି ବଇଛୁ।
ଓ ସେ ଆସିବ?
ସେ ସେ ଯାଇଥିଲେ କଣ ହେଇଛି କହିଲ ସେ ସେ ସାବି ପୂର୍ବରୁ ଦେଲେଣି ସାର୍ଟ ସିଲେଇ କରିବାକୁ। ସେ ଟେଲର ବାଲା ସେ ଟେଲର ବାଲା ନା ସେ ସାର୍ଟ କରିକି ଦେଇଛି। ମ ସେ ଖାଲି କହୁଛି ମୁଁ ପଠେଇଦେବି ମୁଁ ପଠେଇଦେବି ତମେ ଆସନି।
ତାମାନେ ସେ ଦବନି। ଆସନି ମାନେ ଦବନି।
ହେଲା ମୁଁ ପଠେଇଦେବି ମୁଁ ପଠେଇଦବି ସେ ଦେଖା ମୁଁ ଆଉ କଣ କାଲି ଡ୍ରେସ ପିନ୍ଧିବିନି। ମୁଁ ରଜ କରିବିନି ସେଇଠି ସେ ଯାଇଛି ସେ ନେଇକି ଆସେସ ସେ ଛଅଟା ଚାଳିଶ ବେଳକୁ ଆସିିଲେ ଛଟା ଚାଳିଶ ବେଳକୁ ଆସିଲେ। ନା ନା କୋଉ ଫୋନ କରି ଥିଲେ ସେ ଆସିବେ ଆଉ କଣ? କରିକି ତାଙ୍କେ ଫ୍ରେଶ ହେଇକି ଆସିବେ ଆଉ। ସେ ତିନିଟାରୁ ସାଢେ ତିନିଟାରୁ ଗଲେଣି।
ଅ ହଁ।
ହଁ।
ଆଜି କା ରାଜା ରହିଲାନି ଖାଇ ପିଇକି ଖାଇ
ସେ କେବେ ଆଉ
କେନାକୁ ପନିର ଦା ଆଜି ହେଇଥିଲା ସିଆକୁ ଖାଇଦେଇକି ପଳେଇଲା।
ହଁ ଖାଲି ତ ମା ତା ପାଖରେ ଠିଆ ହେଇକି ଟିକେ ନାକୁ ଭାତ ଦେଇଦଉଛି ରୁଟି ଦି ଖଣ୍ଡ ଅଛି ବାସ ଖାଇ ହେଲା ଯୋଉ ଟିକେ ନାକୁ ଭାତ ଦେଇ ଦଉଛି ଡାଲି ଟିକେ କିଏ ପନିର ଟା ଟିକେ ହେଇଚି ଖାଲି ଖାଇ ଦବୁ ମାଆ ଖାଲି ଯୋଉ ରେଟରେ କହୁଥିଲା ଯେମିତି କହୁଥିଲା ମୁଁ କହିଲି ହଁ ଏତିକି ଟିକେ ଯଦି ପ୍ରିନ୍ସେସ୍ ଟ୍ରିଟ୍ମେଣ୍ଟ ଆମକୁ ମିଳନ୍ତା ତାକୁ ତ ପ୍ରିନ୍ସେସ୍ ଟ୍ରୀଟମେଣ୍ଟ ମିଳୁଛି ତାକୁ
ତାତେ କଣ ନିଜର ନିଜର ନା ଥିନା ନାତୁଣୀ କଥା କହୁଛି।
ସେଇ କଥା କହୁଛି ସେ ତ ପୁଣ୍ଠିରେ କାହାକୁ ପଚାରୁନି ମାନେ ମୁଁ ସେ ଦିନ ଯଉଁ ଯାଇଥିଲି ମାର୍କେଟରେ ନାନା ମୁଁ ଆମେ ସେ ପୁଣି ଥରେ ଯୋଉ ଯାଇନଥିଲୁ ଅର୍ଣ୍ଣାମେଣ୍ଟ ସବୁ ଆଣିବାକୁ କହୁ ହେଲା ସେଦିନ ମୁଁ ଶୋଇଥିଲି ନା ଶୋଇ ଆସିଲି ଲେଟ ରେ ଆସିଲି ପାର୍ଲରରେ ଶୋଇଥିଲୁ ଉଠିକି ପୁଣି ଗଲୁ ହେଲା ସେ କହିଲା କି ସେଇ ଯାହା ଘରେ ରାଜା ଶୋଇବ ମୁଁ କିହିଲୀ ଭାଇ ଆସିବ କି ନା ହଁ ସେ ବେଡସିଟ୍‌ ଫେଡ଼ସିଟ କରାବ ମୁଁ କିଲି କାଇହିଁ ବେଡସିଟ୍ ଚେଞ୍ଜ ସେ ବେସିଟ୍ କଣଟା ହେଇଛି ଝା ସବୁଇାଇ ସେ ବେଡସିଟ୍ ପୁଣି ଆେ ଶଉଥିଲୁ ନା ନାଇଁ ସି ଆସିବ ବୋଲି କଣ ଇଏ ହବ ନା କଣ ଅତି ଭି-ଆଇ-ପି କହିଲେ ଭି-ଆ-ପି ର ଫୁଲ ଫର୍ମ ଟା ଟିକେ କହିଲୁ ଭି-ଆଇ-ପି ନା ସେ ଯାହା ହେଇ ଥାଉ ମତେ ଭି-ଆଇ-ପି ମୋତେ ଆସିନି ମାନେ ଚେଞ୍ଜ ହବ ମୁ କହିଲି ହଁ ସବୁଥିରେ ତୋ ସବୁଥିରେ ଏମିତି ପରସିଆଲିଟୀ କଣ ପାଇଁ ମତେ ଗାଳି କରାହଉଛି। କଣ ପାଇଁ ଏତେ ହବ ମୁଁ କଣ ପାଇଁ ଏତେ ଚିଡେ ଅଧିକ ବୁଢା ଯୋଉ ମୋ ଉପରେ ଯୋଉ ଏତେ କଚକଚ ହୁଏ ତମେ ଏତେ ପୋଜେସିଭ ହେଇଯାଉଛ ନା କତିକି ନେଇକି ସେ ନାତି କଣ ତମ ତମକୁ କଣ ଇଏ କରିକି ଧରିବ ତମେ ମଲାବେଳେ ତ ପଚାରିବ ଆ ମାନେ ମାନେ ମୁଁ ଭାବିଲି ସେ ନିଦରେ ଅଛି। ସେ ମା ଯୋଉ କହିଲେ ମୁ ଭି-ଆଇ-ପି ହେବି ବୋଲି ମୁଁ ଘରେଥିଲି ବାହାରିଚି ମୁଁ କହିଛି ବି ସେ ସବୁ ହେଲା କହିଛି କଣ
ସେ କଣ କହିଲା?
କହିଲା କି ହଁ ମୁଁ ନାତି ଭି-ଆଇ-ପି ସେ ଯାହା ହଉଛି ତା ପାଇଁ ନୂଆ ବେଡସିଟ୍ ପଡିବ। ମୁ କହିଲି ତୋ ଇଛା ତୁ ଯାହା କରୁଛୁ କର ସେଇଦିନ ରାତି ରେ ଆମେ ସବୁ ମେହେନ୍ଦି ପେହେନ୍ଦି ନେଇକି ଆସିଲୁ ସେଇଦିନ ହଁ ସେଇଦିନ କଣ ହେଇଛି ମାମା ଦିଦିର କ୍ଲଚର ନାନା ନେଇକି ରଖିବ କହୁଥିଲା ହେଲା। ତାର କଣ ଏମିତି ଥୁଆ ହେଇଥିଲା କଣ ଜିନିଷ କାଗଜ ପତ୍ର ତାର ହେଲା ତ ସେଇଠି ସେଇଠି ନେଇକି କ୍ଲିପ ଟା ନେଇକି ଥୋଇବାକୁ ଯାଉଥିଲା ସେଇଠି ଶୋଇଛନ୍ତି କହୁଛନ୍ତି। ବାଗେଇକି ରଖ ଆଉ ଯୋଉ ରାଜା ର ଜିନିଷ ଥୁଆ ହେଇଛି। କିଏ କେତେଳେ ଜ୍ ସତେ ଯେମିତି ଆମେ ଛୋଟ ଛୁଆ ଆମେ ହେଇ ଛୁ ଆମ ମୁଣ୍ଡରେ ବୁଦ୍ଧି ନାହିଁ ଆମେ ଚିରିଦବୁ ଆମେ ଏଡେ ଏଡେ ପିଲ ହେଲୁଣି ଆମେ କା କଣ କହିବ ଆଉ ହେଲା ହଁ ସେଇ କଥା। ଆମେ ଆଉ କଣ ଛୋଟ ଛୁଆ ଆମକୁ ଦେଖ୍ ଖାଯାଉନି। ଆମେ ଜାଣିନୁ ନା ଆମେ କେବେ କ ପତ୍ର ଦେଖିନୁ କଣ ଜିନିଷ କଣ ଇମ୍ପୋର୍ଟାଣ୍ଟ କଣ ଆମେ ଜାଣିନୁ ଆମେ ବା ଏତେ ଜିନିଷ ହେଲାଣି ଏତେ ଜିନିଷ ସାଇଡ ତିକି ରଖିଛୁ ଆଉ ପୁଣି କଣ ଦରକାରେ।
ହଉ ତାହେଲେ କାଲି କଣ ଖାଇଲ କଣ କଲ ମତେ ସବୁ
ହଁ ହଁ ହଁ ହଁ ହ ହଁ ହଁ ବାଏ।